ହାଲୋ। ହଁ- ହଁ ପ୍ରଣାମ୍। କଣ କରୁଚ?
କିଛି ନାଇଁ ଆଣ୍ଟି ଏମତି ଘରେ ବସିଥିଲି ଟିକେ ମମିଙ୍କ ପାଖେରେ ଆସିଲି ଏବେ।
କାଇଁ ମମିଙ୍କ ପାଖେରେ କଣ କରୁଚ ପାଠ ସାଠ ନାହିଁ କି?
ଆଣ୍ଟି ଏବେ ତ ଟିକେ ଆସିଚୁ ନା ଭୁ ଭୁବନେଶ୍ୱର ଦେହ ଭଲ ନଥିଲା ମମି ଆଉ ଜେଜେ ଦି ଜଣଙ୍କର।
ହଁ -ହଁ କଣ ଏପର୍ଯ୍ୟନ୍ତ ଫେରିନ?
ନାଇଁ ଆଣ୍ଟି ଫେରିନୁ।
ହଉ ଫେରିବାର ପ୍ଲାନିଂ କେବେ ଅଛି?
ଏବେ ତ କିଛି ଜଣା ନାହିଁ ଆଣ୍ଟି ଆଜି ଜେଜେ କା-କାଲି ଜେଜେଙ୍କୁ ହସ୍ ହସ୍ପିଟାଲରୁ ଆଣିଚୁ ଡିସଚାର୍ଜ ହେଇକି ଆସିଚନ୍ତି ହସ୍ପିଟାଲ୍ ରେ ଆଡମିଟ୍ ଥିଲେ। ତ ଏବେ ଆଉ କିଛି ଦିନ୍ ରଖିକି ଏଠି ଦେଖ୍ କି କଣ ତାଙ୍କ ଜେଜେଙ୍କ ଅବସ୍ଥା କଣ ଭଲ ରହିବ ନା ଆଉ କଣ ଟିକେ ଠିକ୍ ରହିଲେ ଘରକୁ ଯିବୁ।
ହୁଁ।
ଏୟା ଆମର ପ୍ଲାନ୍ ଅଛି।
ଆଉ ଏ ଯଉ ତମର ଅଁ- ଫୁଣି ମାନେ ଘରୁକୁ କେବେ ଆସିବ ତାହେଲେ?
ସେଇ ବା କହିଲି ଆଣ୍ଟି ଜେଜେଙ୍କର ଟିକେ ଅବସ୍ଥା ଦେଖିକି ଜେଜେଙ୍କର ଅବସ୍ଥା ଉପରେ ଆମର ଗତିବିଧି ସବୁ ନିର୍ଭର କରେ। ତାଙ୍କ ଦେହ ଟିକେ ଠିକ୍ ଯଦି ରହିବ ତାହେଲେ ଆମେ ଯାଇକି ଯିଏ ଯାଇପାରିବୁ କାହିଁକିନା ପୁଣି ଗାଁକୁ ପଳେଇଲେ ଯଦି ସେଠି ପୁଣି ଦେହ ଖରା ଖରାପ୍ ହେଇଗଲା ଜେଜେଙ୍କର ଆଉଥରେ ତ ଯିବା ଆଣିବା ଟିକେ ବହୁତ୍ କ-ମାନେ କଷ୍ଟ ନା।
ହଁ ଆଉ ପଇସା ତ ବହୁତ୍ ଖର୍ଚ୍ଚ ହଉଥିବ?
ହଁ ଆଣ୍ଟି ପଇସା ଖର୍ଚ୍ଚ ଆଉ ଆମର ଯୋଉ ହସ୍ପିଟାଲରେ ଆଡମିଟ। କରିଥିଲୁ ସେଟା ତ ଆୟୁଷ୍ମାନ କାର୍ଡ ରେ ହେଇଥିଲା। ତ ହସ୍ପିଟାଲରେ ଏତେ ପଇସା ଖର୍ଚ ନାହିଁ ମେଡିସିନ ରେ ପଇସା ଖର୍ଚ୍ଚ। ଆଉ ଯିବା ଆସିବାରେ ବହୁତ ପଇସା ଖର୍ଚ।
ମେଡ଼ିସିନ୍ଟା ଆୟୁଷ୍ମାନ କାର୍ଡ଼ ଦେଉନି କି।
ନାଇଁ ଆଣ୍ଟି ମେଡିସିନ ଟା ତମେ ନିଜେ ଦବ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ ଆଣ୍ଟି ଶୁଭୁଛି ମୋ କଥା।
ହ୍ୟାଲୋ।
ଆଜ୍ଞା ଆଣ୍ଟି।
ହଁଁ ହେଲି ମେଡ଼ିସିନ୍ଟା ଆୟୁଷ୍ମାନ ଦେଉନି।
ମେଡିସିନ ଟା ଆୟୁଷ୍ମାନ କାର୍ଡ କାର୍ଡ ରେ ଅଳ୍ପ କିଛି। କି ଅଛି ଯୋଉଟା କି ହସ୍ପିଟାଲ ରେ ମିଳିବ ନହେଲେ ତମକୁ। ଯୋଉ ବାହାରେ ଯୋଉ ମେଡିସିନ ଅଲଗା ଯୋଉ ସବୁ ମାନେ ଡକ୍ଟର ମାନେ କହିବେ। ସେଇଟା ତ ଆମେ କିଣିକି ଦବାକୁ ପଡିବ ନା ଏଠି ବାହାରେ।
ହଁ ହଁ।
ସେଇ ହେଲା ସେଇଥିରେ ପଇସା ଖର୍ଚ।
ଓ ଆଚ୍ଛା। ହ ତାହେଲେ ତମେ ଏବେ ଆସିବନି ତମକୁ ଆହୁରି ସପ୍ତାହେ ଦି ସପ୍ତାହେ ଲାଗିଯିବ ନା।
ଆଜ୍ଞା।
ଆଉ ତମର ଏଠି ଘରେ କଣ ତମର ଏକା ଭାଇ ରହୁଛନ୍ତି ନା। ହ।
ହଁ ଏବେ ଭାଇ ତ ରହୁଥିଲା କାହିଁକି ନା ଏ ଭାଇର ଅଫିସ ରହୁଛି ସବୁଦିନ। ଅ ତ ଭାଇ ରହୁଥିଲା ହେଲେ ଜେଜେଙ୍କର ଯୋଉ ଦେହ ଟା ବହୁତ ଖରାପ ହେଇଗଲା। ତ ଏଠି ବାବା ଜେଜେ ଆଉ ବହୁତ ଦି ଜଣଙ୍କ ଦେହ ଖରାପ ହେଇଗଲା ତ ବାବା। ବ ମୁଁ ଏକା। ତ ଆମେ ଦି ଜଣ ଦି ଜଣଙ୍କୁ ସମ୍ଭାଳିବାକୁ ଟିକେ ବହୁତ କଷ୍ଟ ପଡିଲା ଆମକୁ। ତ ଭାଇ କ ଆମେ ଫୋନ କରି ଡାକିଲୁ ସେ ଛୁଟି ନେଇକି ତିନି ଦିନ ର ଆସିଲା। ଏବେ।
ଆଚ୍ଛା ତମ ଭାଇ ତାହେଲେ ମାନେ ଖାଇବା ପିଇବା ହୋଟେଲରେ କରୁଥିବେ ନା କଣ।
ଆଜ୍ଞା ଆଜ୍ଞା।
ଆଉ ସକାଳେ ରାତି ଖରାବେଳେ ସବୁବେଳେ।
ସକାଳେ ଆଉ ଖରା ବେଳ ଦିଟାକ ବାହାରି ଖାଇବା ଦେ। ତାପରେ ଯେ ଯେତେବେଳେ ସେ ରାତିରେ ଘରକୁ ଫେରେ ପାଞ୍ଚଟା ସନ୍ଧ୍ୟା ବେଳକୁ ଘରକୁ ଫେରେ। ତ ସେ ଆମର ପଡୋଶୀ ଜଣେ ଅଛନ୍ତି ସେ ରୁଟି କରିକି ଦେଇ ଦିଅନ୍ତି ଭାଇ କିଛି ନିଜ ଭଜା ବଗେରା। କରିଦିଏ ନ ହେଲେ। ରୁଟି ସହିତ କିଛି ଭଜା ଡାଲମା କିଛି କିଛି ବି ଯାହା ବି ଆଉ ତରକାରୀ ଦେଇଦିଅନ୍ତି ଭାଇ ଖାଇଦିଏ ଆଉ।
ଆଛା କୋଉ ପଡୋଶୀ ତମର।
ସେ ଆମ ଘରେ ଜଣେ କାମ କରନ୍ତି ଦିବା ବୋଲିକିନା ସେ ସେ ଦିଅନ୍ତି।
ଆଚ୍ଛା ଆଚ୍ଛା ହଉ ଆଉ ତ ଆମେ। ତାହେଲେ ମାନେ ତାଙ୍କର ଏମତି ମାନେ ତାଙ୍କୁ ଟିକିଏ ଆଡ଼ଜଷ୍ଟମେଣ୍ଟ କରିବାକୁ ପଡ଼ିଥିବ ଆଉ ସିଏ ପୁଣି। ଆଉ ଗଲେନି ଶନିବାର ରିବାର ଯୋଉ ଅଛି କାଲି ଶନିବାର। ମାନେ ଆଜି ସନିବାର ଆଉ କାଲି ବୋଧେ ରବିବାର।
ନାଇଁ ଆଣ୍ଟି ସେ ତିନି ଦିନ ଛୁଟି ନେଇ ଯାଇଥିଲା। ସେ ବୁଧ ଗୁରୁ ଶୁକ୍ର ଶନି ତିନି ଏ ସରି ଅ ଗୁର। ଗୁରୁ ଶୁକ୍ରୁ ଶନି ତିନି ଦିନ ଆଣ୍ଟି ଛୁଟି ନେଇଯାଇଥିଲା। ତ ସେ ରବିବାର ଟା ତ ପୁଣି ଛୁଟି ପଡୁଛି ସେ ତିନି ଦିନ ଛୁଟି କରିକି ପଳେଇଆସ୍ ସି ଥିଲା ସୋମବାର ଦିନ ଯାଇକି ଯିବ ଆଉ ମାନେ ପର ଦିନ ଯିବ ଆଉ।
ମାନେ ସିଏ ଏବେ ତମ ପାଖରେ ଅଛନ୍ତି।
ଆଜ୍ଞା ଆଜ୍ଞା।
ଅ ହଁ। ଆଉ ତମର ସେଇଠି ଶୋଇବା ଫୋଇବା ପାଇଁ କିଛି ଅସୁବିଧା ହଉନି ନା ତମର ଜାଗା ଅଛି।
ନାଇଁ ଆଣ୍ଟି ଶୋଇବା ପାଇଁ ବହୁତ ଜାଗା ଅଛି କାହିଁକି ନା ପିସିଙ୍କ ଘରେ ତଳ ଫ୍ଲୋର ଗୋଟେ ଉପ ଉପର ଫ୍ଲୋର ଗୋଟେ ତଳ ଫ୍ଲୋର କେ ତିନିଟା ରୁମ୍। ଉପର ଫ୍ଲୋରରେ ତିନିଟା ଚାରିଟା ରୁମ ଉପର ଫ୍ଲୋର ରେ ତ ସମସ୍ତେ ରହୁଛନ୍ତି। ତ ପୁରା ଫୁଲ ତଳ। ତଳରେ ଫାଷ୍ଟ ଆମେ ରହୁଥିଲୁ ଯେତେବେଳେ ଆସିଥିଲୁ ଏଲେ ଜେଜେଙ୍କୁ ଏବେ ଆମେ ଉପରକୁ ନେଇଯାଇଛୁ ବୋଲି ତଳେ ଏବେ କେହି ନାହିଁ। କେଇ ନାହାନ୍ତି।
ହଁ ହଁ ଆଉ। ତମେ ଯୋଉ କହୁଥିଲ ତମେ ବା ଥରେ ତଳ ରୁମ ରେ ନା ଉପର ରୁମ୍ରେ ଲକ୍ କରିଦେଇ ତମକୁ ପଳେଇଥିଲେ।
ହଁ ସେଇଟା। ଆଣ୍ଟି ପଅର ଦିନ ର କଥା ହେଇଛି କି ପଅର ଦିନ ନୁହଁ। ଚାରି ପାଞ୍ଚ ଦିନ ତଳ କଥା କି। ମୁଁ ଆସିଥିଲି ତଳୁକୁ ମୁଁ ଟିକେ ବାଥରୁମ ଯାଇଥିଲି। ଯେମତି ବାଥରୁମ ଯାଇଥିଲି କବାଟ ତଳେ କେହି ରହୁ ନାହାନ୍ତି ଫିଲହାଲ୍। ତ ଆ ମୋର ସବୁ ବ୍ୟାଗ୍ ଗୁଡା ତଳେ ତଳ ଘରେ ରଖା ହେଇଛି ତ ମୁଁ ଏକା ଆସିକି ତଳେ ତଳେ ଗଳିଛି। ଯୋଉ ସେଠି ଯା
ମାନେ ତମେ ଯୋଉ କହୁଥିଲ କି ତମେ। ତଳେ ରହୁଛ ତମ ଜେଜେ ହେରିକା ଏବେ ସମସ୍ତେ ଉପରକୁ ସିଫ୍ଟ ହେଇଯାଇଛ ନା କଣ।
ଆଜ୍ଞା ଆଜ୍ଞା ଆଜ୍ଞା।
ଏସି ରୁମ୍।
ଆଜ୍ଞା।
ଆଉ ଭଲ ଆଉ ଯା ହଉ ଆଉ।
ଆଜ୍ଞା ସେ ଗରମ ହେଲା ତ ଜେଜଙ୍କୁ ତ ସେଇଥିପାଇଁ। ଗୋଟେ ରୁମ ରେ ଜେଜେଙ୍କ ପାଖରେ ବୋଉ ବାବା ଭାଇ। ମୁଁ ଚାରି ଜଣ ଶଉଛୁ ମୁଁ ଏବେ ଅଲ ଅଲଗା ଗୋଟେ ରୁମକୁୁ ଆସି ସୋଉଛି କାହିଁକି ଗୋଟ୍ ଗୋଟାଏ ରୁମରେ ବହୁତ ଜଣ ହେଇ ଯାଉଛନ୍ତି ତ ମୁଁ ଗୋଟେ ଅଲଗା ରୁମ୍ ରେ ଶୋଉଛି।
ଆଉ ମାନେ କଣ ଉପରେ ଯେତିକିଟା ରୁମ ଅଛି ସବୁ ରୁମରେ ଏସି ଲାଗିଛି ନା କଣ।
ଆଜ୍ଞା।
ଓହୋ ତ ଫାଷ୍ଟ ରୁ ତମେ ଏସି ରୁମ ରେ ରହିଥାନ୍ତ ତଳେ କାହିଁ ରହିଲ।
ଆ ସେଇ ବା କହୁଛି ଜେଜେଙ୍କୁ ଯେତେବେଳେ ଆଣ୍ଟି ଆମେ ତଳେ ତଳକୁ ଆଣିଲୁ। ତାଙ୍କୁ ପୁଣି ଉପରକୁ ନବା ଟା ବହୁତ କଷ୍ଟ ପଡିବ ନା। ଉପୁରୁକୁ ତାଙ୍କୁ ବୁଢ଼ା ଲୋକଙ୍କୁ କେମିତି ନବୁ ତ ସେଇଟା ହେଲା କଥା। ସେଇ ତଳ ରୁମ ରେ ଆମେ ସେଇଥି ପାଇଁ ଥାଉ ଆଉ ସୁବିଧା ବି ଥାଏ ନା ଆଣ୍ଟି ତଳ ସିଧା ଆସିଲୁ। ତଳ ଘରେ ଖଟ ଅଛି ଏ ସବ ଫ୍ୟାନ ଅଛି ସବୁ ଅଛି। ଛି ତ ସେ ଆମକୁ ସୁବିଧା ହୁଏ ଆଉ ଜାଗା ବି ଅଛି। ତ ଆମେ ସିଧା ଆସିକି ତଳ ରୁମକୁୁ ସିଫ୍ଟ ହେଇଯାଉ।
ଆଚ୍ଛା ଆଉ ଯୋଉ ଉଁ। ଆଉ ତମ ବୋଉଙ୍କର ଦେହ ମାନେ ତମ ବୋଉଙ୍କ ଦେହ ଯୋଉ ଖରାପ ଥିଲା ଯେତେବେଳେ ତମ ବୋଉ ତ ସବୁ ତମ ଜେଜେଙ୍କର ବୁଝନ୍ତି ତ ତମ ଜେଜେଙ୍କ ଖାଇବା ପିଇବା ସେତେବେଳେ କିଏ ବୁଝୁଥିଲା।
ଖାଇବା ପିଇବା ଜେଜେଙ୍କର ଆଣ୍ଟି ଖାଇବା ପିଇବାରେ ଏତେ କିଛି ଅସୁବିଧା ନାହିଁ ଜେଜେଙ୍କର ସକାଳେ ସକାଳେ ସେି ମାଣ୍ଡିଆ ଖାଆନ୍ତି ଦିଥର ସକାଳ ଛଅଟା ବେଳେ ଥରେ ଖାଇବେ ଆଉ ଆଠଟା ବେଳେ କି ଦଶଟା ବେଳେ ଥରେ ଖାଇବେ ଦିଥର ମା ମାଣ୍ଡିଆ ଖାଇବେ। ତାପରେ ସେ ଡାଇରେକ୍ଟ ଖାଆନ୍ତି ଆମର ଖରାବେଳ ଖାଦ୍ୟ। ଯୋଉଥିରେ କି ଭାତ ଗ୍ରାଇଣ୍ଡିଙ୍ଗ ହୁଏ ଡାଲି ଗ୍ରାଇଣ୍ଡିଙ୍ଗ ହୁଏ। ଆଉ କିଛି ଗୋଟେ ସିଝା ସନ୍ତୁଳା ଗ୍ରାଇଣ୍ଡିଙ୍ଗ ହୁଏ ସେତିକି ଏଇତିନିଟା ଜିନଷ ଗ୍ରାଇଣ୍ଡିଂ ହେଇକି ସେ
ନାଇଁ ନାଇଁ ତମର ବୋଉ ତାଙ୍କୁ ଖାଦ୍ୟ ଖୁଆନ୍ତି ନା ମୁଁ ଯେତିକି ଜାଣିଛି। ତାଙ୍କ ନିଜେ ହାତରେ ସେ ଖୁଆନ୍ତି ତ ସେଇଟା ମୁଁ ପଚାରୁଛି କି ତାଙ୍କୁ ଖୁଆଇଲା କିଏ।
ତାଙ୍କୁ ବାବା ଖୁଆଇ ଦିଅନ୍ତି ନହେଲେ ଆମ ଏ ଏଇ ପିସିଙ୍କ ଘରେ ଜଣେ ଅଛନ୍ତି ଦିଅ ନାଇଁ ଗୋଟେ ଛୋଟ ଝିଅଟା ଅଛି ସେ କାମ କରିବା ପାଇଁ ଅଛି। ତ ସିଏ ବି ଖୁଆଇ ଦିଏ ନହେଲେ ମୋ ପିଇସି ଖୁଆଇ ଦିଅନ୍ତି।
ଆଚ୍ଛା ତମେ କେବେ ଖୁଆଇଦିଅନି।
ନାଇଁ ମୁଁ କେବେ ଖୁଆଇ ଦିଏନି।
କାହିଁ
ମୁଁ ଖୁଆଇଦେଇ ପାରେନି ମାନେ ମୁଁ ଜାଣିନି ସେ କେତେ କଣ ଖାଇବେ କେତେ ତାଙ୍କୁ ସେ ବୁଢା ଲୋକ ନା
ତମ ଘରେ ତମ ବାବା ଧର କଣ ନଥିବେ ତମ ମାଙ୍କ ଦେହ ଖରାପ ପୁଣି ଜେଜେ ପୁଣି କେମିତି କଣ ଖାଆନ୍ତି।
ତ ସେମତିଆ କେବେ ହେଇନି ଆଣ୍ଟି ପରିସ୍ଥିତି ଆଜି ଯାଏଁ
କଣ କରିବ ଖୁଆଇବ ନା ନାଇଁ
ଖୁଆଇବାକୁ ପଡିବ ହେଲେ ଆଣ୍ଟି ଅସୁବିଧା ଟା ଏଇଆ ହୁଏ ମୁଁ ଖୁଆଇ ଦେଇ ପାରିବି ଆଣ୍ଟି ଖୁଆଇ ତ କେହି ବି ଦେଇପାରିବେ ସେଥିରେ କିଛି ଅସୁବିଧା ନାହିଁ। ହେଲେ ଜେଜେ କେତେ ପରିମାଣରେ ଖାଇବେ କେତେ ତାଙ୍କୁ ଧୀରେ ଧୀରେ ଖୁଆବାକୁ ପଡିବ କାହିଁକି ନା ସେ ବୟସ ଲୋକ ହେଲେଣି ନା ସେ ଜଲଦି ଜଲଦି ଖାଇପାରିବେନି ସେ ସେ ପରିମାଣ ଟା ମତେ ଜଣା ନାହିଁ। ସେଇଟା ବୋଉ ଖୁଆଏ ବାବା ଖୁଆନ୍ତି ତ ତାଙ୍କର ଅଭ୍ୟାସ ଅଛି। ସେ ଜାଣିଛନ୍ତି କେତେ ଖାଇବେ କେତେ ପାଣି ପିଇବେ ଟିକେ ଟିକେ ଟିକେ ଟିକେ କରିକି ଖୁଆଇ ଦିଅନ୍ତି।
ଆଚ୍ଛା ଆଉ ତମ ଭାଇ ବି ତାଙ୍କୁ ଖୁଆଇ ପାରିବନି ନା ସିଏ ତ ଫିସ୍ ଗଲେ ଆଉ ସେ କଣ ବି ତାଙ୍କୁ ମାନେ ଖୁଆଇବେ ସିଏ ତ ଏତେ ବି ମାନେ ତାଙ୍କ ପାଖକୁ ଯାଆନ୍ତିନି ବୋଧେ।
ହଁ ନାଇଁ ମୋ ଭାଇ ଯାଏ ସେ ଅଫିସ ରୁ ଆସିଲା ପରେ ଯାଏ କାଁକି ତ ତ ଅଫିସରେ ବି କାମ ଥାଏ ନା ସେ ଯେତେବେଳେ ଫାଙ୍କା ହେଇକି ଟି ଟିକେ ଆସେ ସେତେବେଳେ ସେ ଜେଜେ ଙ୍କ ପାଖରେ ଆସେ।
ଆଉ ଯୋଉ ତମ ବୋଉଙ୍କ ଦେହ ତାହେଲେ ଏବେ ମାନେ ଟିକେ ମାନେ ଭଲ ଅଛି।
ଆଜ୍ଞା ବୋଉଙ୍କ ଦେହ ଠିକ ଅଛି ବୋଉ ଯାଇଥିଲା ଡାକ୍ତର ଦେଖେଇବା ପାଇଁ କି ତାର କଣ ଅସୁବିଧା ହଉଛି ମୁଣ୍ଡରେ ନ୍ୟୁରୋଲୋଜି। ତ ସେଥିରେ ଡାକ୍ତର କହିଲେ କି ତମର ମାନେ ମୋ ବୋଉଙ୍କର ବେକ ଆଉ ଅ ଅନ୍ ରେ ଯୋଉ ନର୍ଭ ଅଛି ଶିରା ପ୍ରସିରା ସେ ସେଇ ଏଥିରେ ଗୋଟେ କିଛି ଅସୁବିଧା ଅଛି।
ହୁଁ ତ ସେଇଟା କେମିତି ପୁଣି ଜଣା ପଡିବ କଣ ଟା ଅସୁବିଧା ଅଛି କଣଟା ନାହିଁ କେମିତି ସିଏ ଜାଣିବେ କଣ କିଛି ଏକ୍ସରେ ହେବ।
ନା ନା ନା ଏକ୍ସରେ ହବନି ସେ ଡାକ୍ତର କହିଲେ କି ଗୋଟେ ଫିଜିଓଥେରାପିଷ୍ଟ ଥାଏ ଆଣ୍ଟି
ହୁଁ।
ଫିଜିଓଥେରାପିଷ୍ଟ ଠାରୁ ଫିଜିଓଥେରାପିଷ୍ଟ ଆସିକି ବୋଉ କୁ ଟ୍ରେନିଂ ଦବ ଟ୍ରେନିଂ ସେସ କରିବ ତାହଲେ ବୋଉ ଉ କୁ ଟିକେ ଭଲ ଲାଗିବ କିଛି ଦିନରେ ତାର ସେଇଟା ଯୋଉ ଅଣ୍ଟା ଆଉ ବେକରେ ଅସୁବିଧା ଅଛି ଯୋଉ ନରଭର ଟିକେ ଯୋଉ ଗୋଟେ ନର୍ଭ ମଝିରେ ମଝିରେ ଗୋଟ ଏଠେ ଗୋଟେ ଯା ଯା ଜାଗାରେ ଟିକେ ଦାବି ହେଇଯାଏ ସେଥିପାଇଁ ବି ଅ ମାନେ ବହୁତ ବେଳେ ଅସୁବିଧା ହୁଏ ତ ସେଇ ଗୋଟା ତାକୁ କହିଛନ୍ତି କି ଫିଜିଓଥେରାପିଷ୍ଟକୁ ଦେଖେଇକି ତାଙ୍କ ପାଖରୁ ଟ୍ରେନିଂ ନବାର
ଆଚ୍ଛା ଏ ଟ୍ରେନିଂ ଟା ସିଏ ସିନା ହୁଁ ସେଠି ନେବେ ସେତିକି ଦିନ ତାପରେ ଫୁଣି ଏ ତମେ ଏଥିରେ ଗାଁକୁ ଆସିବ ତା ପରେ ସେଏ ନିଜେ ନିଜେ କଲେ ଯାଇଁ ହବ ନହେଲେ ପୁଣି ଯୋଉ କଥାକୁ ସେଇ କଥା। ନା ନାଇଁ?
ଆଜ୍ଞା ଠିକ୍ କହିଛନ୍ତି ଆଣ୍ଟି ଆପଣ।
ହଉ ଆଉ ହଉ ତାହେଲେ ମୁଁ ରଖୁଛି ରାତି ବହୁତ ହେଲାଣି ତମେ ଯାଅ ଶୋଇବ।
ଆଜ୍ଞା ଆଣ୍ଟି।
ହଁ।